ହ୍ୟାଲୋ ହଁ, ମୋର୍ ମାନେ ମୋ କଥା ଶୁଣା ଜାଉଛିତ?
ହଁ ହଁ ସୁବୁଛି
ଆଉ କ କରିଥିଲ?
କ କରିବି ଏଇ ବସିଛି, ଆଉ ତମେ କ କରୁଛ?
ହୁଁ ହୁଁ ହୁଁ ମୁଁ ବି ତ ସେଇ ବସିଛି।
ହୁଁ ହୁଁ ହୁଁ।
ଆଉ ମାନେ ପଢ଼ାପଢ଼ି କ କରିଛ?
ପଢ଼ାପଢ଼ି ଗ୍ରାଜୁଏସନ କମ୍ପ୍ଲିଟ କରି ଘରେଇ ଅଛି।
ମାନେ ଏଇ ବର୍ଷ କମ୍ପ୍ଲିଟ ହେଲା କିି?
ନାଇଁ ନାଇଁ ଦୁଇ ହଜାର ଚବିଶ୍ ମସିହାରେ କମ୍ପ୍ଲିଟ ହେଲାଣି ମୋର
ଆଚ୍ଛା ଆଚ୍ଛା ପିଜି କରିନ? ଓହୋ ଆଚ୍ଛା। ତା ମାନେ ତମେ ମୋଠାରୁ ବି ବଡ଼ ନା?
ହଁ!
ଆଉ ମାନେ ଟି ଟିଭି ମୁଁ ମାନେ ଫିଲ୍ମରେ କଣ ସବୁ ଦେଖିବାକୁ ଭଲ ଲାଗେ ହେ? ନା ଓଡ଼ିଆ ମୁଭି ଦେଖୁ?
ହିନ୍ଦୀ ଦେଖେ।
ଆଚ୍ଛା।
ଶାରୁଖ୍ ଖାନ୍ ର ପ୍ରାଏ।
ଓହୋ ମାନେ ସେ ଭଲ ଲାଗେ ବୋଧେ ତମକୁ ଆଚ୍ଛା ଆଚ୍ଛା। ତ ମାନେ ଆଉ ତମର କେ କଲ୍ କେତେଟା କଣ ହେଲାଣି?
କଣ? କେଇଟା ସତରଟା କି ଅଠରଟା ହେଲା ମାତ୍ର।
ଓହୋ ମୋର ବି ତ ସେଇଆ
ଆଉ ଆଜ୍ଞା!
ଜେ ଜେ ଜେ ଜେମା କଣ କରୁଛନ୍ତି?
କଣ ହେଲା ଶୁଣି ପାରିଲିନି!
ହଁ ମୁଁ କହିଲି କି ଜେଜେ ଆଉ ଜେଜେମା କଣ କରୁଛନ୍ତି?
ବସିଛନ୍ତି ଆଉ କଣ କରିବେ।
ଆଚ୍ଛା ଆଚ୍ଛା ସେମାନେ ଟିଭି ଦେଖନ୍ତିନି କିି?
ହଁ ଦେଖାନ୍ତି
ଓ ଆଚ୍ଛା।
ଆଉ ରଜରେ କୁଆଡ଼େ ଯାଇଥିଲ ଏଥର?
ଆଉ କଣ?
ମୁଁ କହିଲି କି ରଜରେ ଏଥର କୁଆଡ଼େ ଯାଇଥିଲ?
କୁଆଡ଼େ ନୁହଁ ଘରେ ରହୁଛୁ ଆମେ କୁଆଡେ ଯିବୁ ହୁଁ
ଘର କି କୁଆଡ଼େ ବୁଲିବାକୁ ଯାଇନଥିଲ?
ନାଁ
ଓହୋ ତମ ମାମୁଁ ଘର କୋଉଠି?
ହଁ ସାଲେପୁର
ଆଚ୍ଛା ଆଚ୍ଛା ମାନେ ସେଇ ପାଖରେ ହଁ ହ ଘରେ ସମସ୍ତେ ହିନ୍ଦୀରେ କଥା କୁହନ୍ତି ନା ଓଡ଼ିଆରେ
ହିନ୍ଦୀରେ
ଓହୋ ଆଚ୍ଛା ତାହଲେ ତମେ ଏତେ ଫ୍ଲୁଏଣ୍ଟ ଓଡ଼ିଆ କେମିତି କହୁଛ?
ମୁଁ ଶିଖିଯାଇଛି ଭାବୁଛି
ଓ ହୋ
ଆମ ଘରେ କହିଦିଅନ୍ତି ଯାଇ ମୋ ବାପା ଏଆ ବାପା ହଁ ବାପା ରୁହନ୍ତି କଟକରେ ସେ ବି କହିଦିଅନ୍ତି ପ୍ରାୟ ଓଡ଼ିଆ କ୍ଲିୟର
ଆଚ୍ଛା ଆଚ୍ଛା
ଆଉ ଯୋଉ ମୋ ଘରେ ଅଛନ୍ତି ମୋ ସାନ ଭାଇ ଭଉଣୀ ସେମାନେ ଏତେ କହି ପାରନ୍ତିନି ହିଁ
କହିପାରନ୍ତି ନା ସେଇଆ ତ ମୁଁ ବି କହିଲି ଯେ ମୁଁ ସେଇଆ ଫାଷ୍ଟ ମାନେ ମୋ ନା ଦେଖି ଦେଖିଲି ମୁଁ ସେଇଆ ପଚାରିଲି ମୁଁ କହିଲି ହିନ୍ଦୁ ନା ମୁସଲିମ
ଆଉ କଲେଜ ପିକନିକ୍ ଫିକନିକ୍ କୁଆଡ଼େ ଯାଇଛ ନା ଯାଇନ? କଲେଜ ପିକନିକ୍ କୁଆଡ଼େ ଯାଇଚ ନା ଯାଇନ?
କଲେଜରେ ତ ବହୁତ ସାରା ପିକନିକ୍ ହେଇଛି ହେଲେ ଆମ ଘରେ କୁଆଡ଼େ ଛାଡ଼
ଛାଡ଼ନ୍ତିିନି ଆ ପୁରା ସେମ୍ କଥା ଠିକ୍ ଠିକ୍ ମୋତେ ବି କେତେ କୁଆଡ଼େ ଛାଡନ୍ତିନି ମାନେ ସାଙ୍ଗମାନଙ୍କ ସହିତ କୁଆଡ଼େ ଯାଇନ?
ହଁ ସାଙ୍ଗମାନଙ୍କ ସହିତ ପ୍ରାୟ ବୁଲୁଛୁ ଆମେ ଏମିତି ହଁ ତିନି ଚାରି ଜଣ ସାଙ୍ଗ ହେଇଯାଉ ଆଉ ବୁଲି ବାଲିିକି ଏମିତି ସାଲେପୁର ପ୍ରାୟତ ଯାଇ ଯାଇ ଆମେ ସାଲେପୁର ହିଁ ପ୍ରାୟ ଯାଉ ଆଉ ଏମିତି ମାନେ ସପ୍ତାହରେ ଦି ତିନିଥର ଆମ ସାଲେପୁର ଯିବା ଥୟ ଆଉ ତାପରେ ଆଗେ ବହୁତ ବୁଲୁ ଥିଲୁ ଏବେ ସବୁ ମ ଯୋଉ ସାଙ୍ଗ ସମସ୍ତେ ଥିଲେ ତାଙ୍କ ମ୍ୟାରେଜ ହେଇଗଲାଣି। ଆଉ ସେମିତି କେହି ନାହାନ୍ତି ବୁଲିବାକୁ ଗୋଟେ ଗୋଟେ ସାଙ୍ଗ ଅଛି ସିଏ ବି ହଷ୍ଟେଲରେ ରୁହେ ହଷ୍ଟେଲ ରୁ ଆସିଲେ ହିଁ ଆମେ ବୁଲିବାକୁ ଯାଉ।
ଓହୋ ସେ କଣ ପଢା ପଢି ବୋଧେ କରୁ
ହଁ ହଁ ସେ ପଢାପଢି କରେ ତ ସେ ଆସିଲେ ହି ବୁଲା ବୁଲାବୁଲି କରିବାକୁ ଯାଉ ଆଉ ଏବେ ତ ବର୍ଷା ହଉଚି ଘରେ ଅଛୁ ଆଉ କୁଆଡେ ବୁଲେ ହଁ ଏଇ ଏଇଠି ଜ୍ୟେଷ୍ଠ ପୁନେଇ ଯୋଉ ହଉଥିଲା ନେମା ରେ ସେଇ ଦି ତିନି ଦିନ ଗଲୁ ବୁଲି ବାଲିକି ଚାଲି ଆସିଲୁ। ହେଲୋ ଆଉ ତ ବର୍ଷା ଲାଗିଛି ଏମିତି ଆଉ ବୁଲିବାକୁୁ କୁଆଡେ ଯିବୁ
ହଁ ମାନେ ତମକୁ କଉ ମାନେ ଇଏ ଭଲ ଲାଗେ ଋତୁ
ମୋତେ ମୋତେ ଶୀତ ଋତୁ ଭଲ ଲାଗେ।
ସେଇଟା ବି ଭଲ ଲାଗେ ମାନେ ଏତେ କିଛି ଇଏ ନଥାଏ
ଶୀତ ଋତୁ ଭଲ ଲାଗେ ବେଶୀ ହେଲେ ତାଠୁ ବେଶୀ ଭଲ ଲାଗେ ବସନ୍ତ ଋ ତୁ ସେ ପାଗ ଏଇ ଅଲଗା
ହଁ ହଁ ହଁ ସେଇଟା ତ ଖାଲି ଶୋଇ ଖାଇକି ଶୋଇବାକୁ ହିଁ
ଆ ହା।
ଆଉ ଏ ବର୍ଷାରେ ତ ମାନେ କୁଆଡେ ବି ଯାଇ ଆସି
ସବୁଆଡେ କାଦୁଆ ଆଉ ମତେ କାଦୁଅ ବହୁତ ଚିଡି ଲାଗେ।
ମତେ ବି ତ ସେଇଆ ମାନେ ଚାଲିକି ବି ଯାଉଥିବ ପ୍ୟାଣ୍ଟ ରେ କାଦୁଆ ଛିଟିକିକି ଲାଗିଥିବ।
ହଁ।
ଆଉ କିଛି ଡ୍ରେସ୍ ଫ୍ରେସ୍ ଯଦି ସଫାସଫି ହେବ ତାହେଲେ
ହୁଁ ବହୁତୁ ଟାଇମ ଲାଗୁଛି।
ଆଉ ତମର ସ୍କୁଲ କୋଉଠି ଥିଲା?
ଆମ ସ୍କୁଲ ଏଇଠି ଆମ ଘର ପାଖରେ
ଓହୋ ଆଉ ପ୍ଲସ୍ ଟୁ?
ବି ଆମର ସେଇ ନିମାଳା କଲେଜରେ ପ୍ଲସ ଟୁ ପ୍ଲସ ଥ୍ରୀ ସେଇଠି ଆମେ କରୁ।
ଆଚ୍ଛା ଆଛା ହଁ ଭଲ ସେ ଗୋଟେ ମାନେ ଏରିଆରେ କରିଲେ। ନହେଲେ ପିଲାମାନେ ତ ଅଛନ୍ତି କେତେ କୁଆଡୁ ଟ୍ରାଭେଲ କରିକି ଆସିକି ମାନେ ଅ ଅଲଗା ଅଲଗା ଜାଗାରେ ପ୍ଲସ୍ ଥ୍ରୀ ପ୍ଲସ୍ ଟୁ କରୁଛନ୍ତି।
ଖେରେ କଲେଜ ହେଇଗଲା ନା। ତ ଆମର ତ ପ୍ଲସ୍ ଥ୍ରୀ ପରେ ଆଉ ପଢିବାକୁ ତ ଅ ପଢିବାର ନାଇଁ ଆମକୁ ବାହା ହେଇକି ଶାଶୁଘରକୁ ହିଁ ଯିବାର ଅ ଛି ହିଁ ହିଁ ଘର ଲୋକ ଘର ଲୋକ ଘର ଲୋକ ସେଇଟା ମାଇଣ୍ଡ ସେଟ୍ କରିନେଉଛନ୍ତି ଆମେ ଏତିକି ପଢ଼େଇବୁ ଏତିକି ଉପରେ ଶାଶୁଘରୁ କୁ ପଠେଇ ଦେବୁ ତ ଆ
ଓହୋ ଆଚ୍ଛା ଆଚ୍ଛା ମାନେ ତମର
ହଁ ମୋର ପିଜି କରିବାର ବହୁତୁ ଇଚ୍ଛା ଥିଲା ହେଲେ ଘରେ ତାପରେ ଫାମିଲି ପ୍ରବ୍ଲେମ ବି ଥିଲା ବହୁତୁ କିଛି ସେ ଟାଇମରେ ତ ରହିଗଲି ଆଉ ତାପରେ ବାଆଘର ବି ମୋର ଠିକ ହେଇଗଲା।
ହେଇଗଲାଣି।
ବାହାଘର ହେଇନି ଆର ବର୍ଷ ଅ ହଁ ନିର୍ବନ୍ଧ ସଇଲାଇ ମୋର।
ଓହୋ ଯାହା ହଉ ଭଲ ଭଲ କଂଗ୍ରେଚୁଲେସନ
ନିର୍ବନ୍ଧ ସରିଲାଣି, ଆର ବର୍ଷ ମାର୍ଚ୍ଚ କୁ ବାହାଘର ଫିକ୍ସ ହେଇଯାଇଛି।
ଓହୋ ଆଚ୍ଛା ଆଚ୍ଛା ତ ଶାଶୂଘର କୋଉଠି?
ପାଖରେ ମାନେ ଆମ ଘର ହଉଛି ଆମ ଅ ଘର ପାଖରେ ନଈ। ହେଲା ତ ନଈ ଏପଟେ ବା ପ ଘର ନଈଁ ସେପଟେ ଶାଶୁଘର।
ଓହୋ ଯେମିତି କାଳି ଯାଇ ସେଇ ଭଳିଆ ତମର ବି
ହ ପୂରା।
ନଈ ପହଁରିକି ଏପଟି ପଳେଇ
ନାଇଁ ବ୍ରିଜ୍ ଅଛି ଗୋଟେ ବ୍ରିଜ୍ ଅଛି। ସେ ଗୋ ଗୋଟେଏ ବ୍ରିଜ ରେ ହି ଏପଟେ ଶାଶୁଘର ସେପଟେ ବାପଘର। ତ ଆଉ। ଟୋଟାଲି ପାଞ୍ଚ ମିନିଟ୍ ଲାଗିବ ଏପଟ ସେ ପଟେ ଯିବାକୁ।
ମାତ୍ର। କାମ। ସେଠି ସବୁ କାମ ସାରିକି ଏଠିକି ପଳେଇ ଆସିବ। ବୋର୍ କାହିଁ ହବ ସେଠି ବସ
ହଁ ହଁ ସେଇଥିପାଇଁ, ଆରେ ଆମ ଫାମିଲିରେ କ ନା ସମସ୍ତଙ୍କର ଜଲଦି ଜଲି ମାନେ ପାଖାପାଖି ମ୍ୟାରେଜ କରୁଛନ୍ତି। ମୋର ଗୋଟିଏ ପିଇସି ତାଙ୍କ ମ୍ୟାରେଜ ବି ହେଇଛି ପାଖେରେ। ମାନେ ଆମ ଘରଠୁ ତାଙ୍କ ଘର ମାନେ ତାଙ୍କ ଘ ର ଶାଶୁ ଘର ହଉଛି, ନେମାଳ ଅଚ୍ୟୁତାନନ୍ଦ ଙ୍କ ପାଖରେ ଆ ତ ତାଙ୍କ ଘର ଆମ ଘର ଜମା ପାଞ୍ଚ ମ କିଲୋମିଟର ଦୂରରେ ହିଁ ଅଛି।
ଓହୋ ଆଚ୍ଛା ଆଛା! ତମର ତ ବୋଧେ ପୁରା ପାଖ ହେଇଯାଇଛି ନା?
ହଁ ହଁ ମୋର ପୁରା ପାଖ।
ଆଛା ଆଉ ମାନେ ଯାହାକୁ ମ୍ୟାରେଜ କରିବ ସେ ବି ମୁ ସିଲିମ୍ ଯାହା ଯା ଯା କଣ କରନ୍ତି।
ହୋଟେଲ ମାନେଜମେଣ୍ଟ କରୁଛନ୍ତି ବାଙ୍ଗଲୋରରେ।
ମାନେ ତମେ ବାହେଇକି ଏଇଠି ରହିବ ନା ବାଙ୍ଗାଲୋର ପଳେଇବ?
ବାଙ୍ଗଲୋର ସିପ୍ଟ ହବାର ପ୍ଲାନ୍ ଅଛି।
ତାହେଲେ ଆଉ ବ୍ରିଜ କ୍ରସ କରିକି ଆସିହବନି।
ଆଉ ଆସି ହବନି ଆରେ ତାଙ୍କ ଫାମିଲିରେ ଆ ସେ ଇଏ ହଉଛନ୍ତି ସବାସାନ, ମାନେ ତାଙ୍କ ତିନି ପୁଅ ଇଏ ସବାସାନ। ସେ ଦି ଜଣଙ୍କର ବାହାଘର ସରିଜାଇ ଚି ତାଙ୍କର ଯୋଉ ବଡ ଯିଏ ସେ ବାହାରେ ଦୁବାଇ ରେ ରହୁଛନ୍ତି। ସେ ତାଙ୍କ ଫ୍ୟାମିଲି ସହିତ ସେ ଦୁବାଇ ରେ ଆଉ ମ ମଝିଆ ଯିଏ ସିଏ ବି ବାଙ୍ଗାଲୋର ରେ ରୁହନ୍ତି। ସେ ତାଙ୍କ ଫ୍ୟାମିଲି ସହିତ ବେ
ତାପରେ ତମେ ବି ସେଇ ବେଙ୍ଗଲୋର ପଳେଇବ। ନହେଲେ ସେ ବାଙ୍ଗଲୋରରୁ ଏଇ ନେମାଳ ଯାଏ ଗୋଟେ ବ୍ରିଜ କନେକ୍ଟ କରିଦବ। ସେଠୁ ପଳେଇ ଆସିବୁ ଆଉ।
ଆମର ଯୋଉ ପିଇସୀ ବି ଆସୁଛନ୍ତି। ତାଙ୍କର ବି ଗୋଟେ ସି ମାନେ ବନ୍ଧ ବାଟରେ ଯଦି ଆସିବେ। ଟୋଟାଲି ତିନି ଚାରି ମିନିଟରେ ଆସ ପହଞ୍ଚିଯିବା ଆରାମସେ
ମାନେ ଏତେ ପାଖରେ
ଏତେ ପାଖରେ
ଓ ଆଚ୍ଛା ଆଛା।
ହୁଁ। ତ ପୁରା ସମସ୍ତଙ୍କର ପାଖାପାଖି କରିଛନ୍ତି ଆଉ। ଆଉ ଗୋଟେ ସାନ ଭଉଣୀ ଅଛି ତାର ବି ପାଖରେ ଖୋଜା ହଉଛି। ପାଖରେ କୋଉଠି ହେଇଗଲେ ହେଇଯିବ
ଓହୋ ଉ ମାନେ ସିଏ ନହେଲେ ବାଙ୍ଗଲୋର ନ ଯାଉ ସେ ପାଖରେ କଉଠି ରହିଯାଉ ହଉ ତାହେଲେ ଠିକ ଅଛି। ରଖୁଛି ହଁ।